ହ୍ୟାଲୋ ହଁ ମା କଣ କରୁଛନ୍ତି?
ଏଇ ବସିଥିଲି ଆଉ ବାହାରେ ବସିଛି ଏବେ ଟିକେ ପାଗ ଭଲ ଦେଖେଇଲାଣି ତ ବର୍ଷା ହଉଥିଲା ସ କାଳୁ ଟୁ ଯେ
ଓହୋ ଆଉ ଭଲ ଅଛନ୍ତି?
ହଁ ହଁ ଭଲ।
ଆଉ ଆପଣଙ୍କ ଆଡେ ଏବେ ରଜ ସେଲିବ୍ରେସନ କେମିତି କଣ କଲେ?
ରଜ ହଁ ସେମତି ଭଲ ହେଇଛି ଗାଁ ରେ ରଜ ମହୋତ୍ସବ ଆଗରୁ ହଉନ ଥିଲା ଦି ବର୍ଷ ହେଲା ହଉଛି।
ହୁଁ।
ହଉଛି ଯଦି ଗାଁରେ ସବୁ ସାଙ୍ଗସାଥି ସବୁ ଆସିଥିଲେ। ଆଉ ପିଠା ପଣା ସେମିତି ପୋଡ ପିଠା ହେରିକା ଘରେ ସବୁ ହେଇଥିଲା ଯୋଉ ଯୋଉ ଉଠା ହୁଏ ସବୁ ଆମର ରଜରେ ଆଉ ଗାଁ ରେ ଯୋଉ ରଜ ମହୋତ୍ସବ ହଉନଥିଲା କି ସେଠି ଏ ଦୋଳି ପଡିଥିଲା ଭଲ ଭଲ ଦୋଳି ସବୁ ପଡିଥିଲା ରାମ ଦୋଳି ସାଣି ଦୋଳି ଚକିରିି ଦୋଳି ଆଉ ପଟା ଦୋଳି ଏମିତି ସବୁ ଦୋଳି ପଡିଥିଲା ସବୁ ଖେଳୁଥିଲେ ଆଉ ଯୋଉ ବୁଢା ବୁଢା ଲୋକମାନଙ୍କ ପାଇଁ ତାଷ ଖେଳିବାର ଗୋଟେ କରିଥିଲେ। ସେମାନେ ବସି ତାସ ଖେଳୁଥିଲେ ଆଉ କବାଡି ଖେଳ ପୁଅ ପିଲାମାନେ ଖେଳୁଥିଲେ। ଝିଅ ପିଲାମାନେ ଦୋଳି ଖେଳୁଥିଲେ ପୁଚି ଖେଳୁଥିଲେ ଏମିତି ସବୁ ଆଉ।
ଓହୋ। ଆମର ବି ଭଲ ରଜ ମହୋତ୍ସବ ହେଇଥିଲା ଭଲ ହେ ଦୋଳି ଫୋଳି ପଡିଥିଲା ସାଙ୍ଗସାଥି ସବୁ ଟିକେ ଅନ୍ୟ ଦିନେ ସିନା ସାଙ୍ଗ ମଙ୍କ ସହିତ ତମେ ଭେଟ ବାଟ ହେଇ କଥାବାର୍ତ୍ତା କରିପାରୁନଥିବ କିନ୍ତୁ ପର୍ବପର୍ବାଣୀ ହେଲେ କି ରଜ ଫଜ ହେଲେ ସବୁ ସାଙ୍ଗସାଥି ମାନେ ଆସିକି ଏକାଠି ହେଇକି ବସିବା ଦେଖାହବା ସେଟା ଗୋଟେ ମଜା ଅଲଗା।
ହଁ ସବୁ ରଜ ରଜ ଆସନ୍ତି ଆଉ।
ହଁ ବୋଲେ ନିଜ ଭିତରେ ଦୁଃଖ ସୁଖ ବାଣ୍ଟାକୁ ବହୁତ ଦିନ ପରେ ଦେଖା ସାଖା ଦବୁ କିଏ କେଏ ଏମିତି ନିଜ ଭିତରେ ଭିତରେ କଥାବାର୍ତ୍ତା ହେଇ ଗୋଟେ ବୁଲାଚଲା ହୁଏ ଗୋଟେ ଖେଳ ହୁଏ। ସବୁ ପ୍ରକାର ଖେଳ ଯୋଉ ଖେଳ ଖେଳୁନଥିଲ ବି ଗୋଟେ ରଜରେ ଖଳିଲା ବେଳକୁ ଗୋଟେ ମଜା ଟା ଅଲଗା ଥାଏ ନା କବାଡି ଖେଳ ହୁଏ ପୁଚି ସେ ମ୍ୟୁଜିକ ଚେୟାର ଏଇ ସବୁ ଜିନିଷ ଖେଳ ହଉଥିଲା। ଆଉ ଖାଇବା ବ୍ୟବସ୍ଥା ବି ଥିଲା ଆଉ ଘରେ ଖାଇ ପାରିବନି ଘରେ ଯାହା ପିଠା ପଣା ଖାଇକି ଆସିଥିବ। ଏମତି ଭଲ ସେଲିବ୍ରେସନ ରଜ ଟା ହେଇଥିଲା ଆଉ ଆଉ
ହଁ ଆମ ଗାଁ ରେ ବି ହେଇଥିଲା କଣ କହିଲ ଗୋଟେ ମୁରୁଜ ପ୍ରତିଯୋଗିତା ହେଇଥିଲା। ଗୋଟେ ଝିଅ ଟେ ସେଠରୁ ହେଇଥିଲା ମୁରୁଜ ମାନେ ଗୋଟେ ଦୋଳି କରିଥିଲା ଦୋଳିରେ ଗୋଟେ ଝିଅ ବସିଥିବ ତା ଦି ଟି ସାଇଟ୍ ରେ ଦି ସେ ଝିଅ ଦୋଳି ପାହି ଦଉଥିବେ ବଡ ବର ଗଛ ଟେ କରିଥିଲା ମାନେ କଲର କମ୍ବିନେସନ ଏତେ ବଢିଆ ଦେଇଥିଲା ସେ ସେ ଝିଅ ଟା ହିଁ ଫାଷ୍ଟ ହେଲା ସେ ଝୋଟି ମୁରୁଜା ପକେଇକିନା।
ଓ ଫାଷ୍ଟ୍ ହେଲା ପ୍ରାଇଜ୍ ପାଇଥିବେ ଆଉ।
ହଁ ହଁ ତାକୁ ପ୍ରାଇଜ ଘରିକା ଦିଆହେଲା। ହଁ ହଉଛି ସେ ଝିଅ ଟା ହେଲା ଆଉ ଗୋଟେ ଛୋଟ ଝିଅ ଟା ନାଚରେ ତାର ମାନେ ସିଏ ଫାଷ୍ଟ ହେଲା ଯୋଉ ଯୋଉ ମାନେ ଫାଷ୍ଟ ହେଲେ ତାକୁ ସବୁ ଦିଆ ହେଲା ମାନପ ତ୍ର ତାଙ୍କର ଦିଆହଲା। ଆମର ରଜ ପାଇଁ ମାନପତ୍ର ବି ଛପଉଛନ୍ତି ରଜ ମହୋତ୍ସବ ପାଇଁ।
ହଁ ହଁ।
ଏମିତି କରୁଛନ୍ତି ଆଉ।
ହଁ ଆମର ବି ସେମିତି ଫାଷ୍ଟ ସେକଣ୍ଡ ଥାର୍ଡ ହେଲା ବେଶୀ ହଁ ତାଙ୍କ ଛୋଟ ଛୋଟ ଛୁଆଙ୍କର ଗୋଟେ ଜିତିଲେ ପ୍ରା ପ୍ରାଇଜି ପାଇଲେ ଗୋଟେ ଖୁସି ଥାଏ ଉ ଚାଇତ ଫେଏନେ ଯାହା ବି ଯେକୌଣସି ଗୋଟେ ଜିନିଷ ଦିଅନ୍ତୁ। ନାଇଁ ମୁଁ ଯାହୋଉ ଫାର୍ଷ୍ଟ ସେକେଣ୍ଡ ଥାର୍ଡ ହେଲି ମତେ ପ୍ରାଇଜି ମିଲଲା ତାଙ୍କର ଗୋଟେ ଭାରି ଖୁସି ଉତ୍ସାହିତ ଆହୁଟିକେ ଆଗ୍ ଆଗ୍ରହୀ ହେବେ ସବୁଥିରେ ପାର୍ଟିସପେଟ କରିବା ପାଇଁ।
ହଁ ତାପରେ ଆମ ପିଲା ବେଳେ କଣ କହିଲ ଆମେ ଖାଲି ଦୋଳି ଖେଳୁଥିଲୁ ଟିକେ ମନ୍ଦିର ଫନ୍ଦିର ଯାଉଥିଲୁ ଘରେ ଆସି ପିଠା ଖାଇକି ସେ ଗରମରେ ହଉ କି ଯାହା ହଉ ଅ ମାନେ ସେ ଘରେ ରହୁଥିଲୁ କିଛି ଗୋଟେ ମହୋତ୍ସବ ହଉନଥିଲା ଗୋଟେ ଏତେ ଖୁସି ଲାଗୁନଥିଲା କିନ୍ତୁ ଏବେ ଯୋଉ ମହୋତ୍ସବ ଟା କରୁଚନ୍ତି ସବୁ ଖୁସି ହେଇଛନ୍ତି ଗୋଟେ ଉତ୍ସାହିତ ହଉଚନ୍ତି ଯେ ପୁଣି ଅପେକ୍ଷା କରୁଛନ୍ତି ଆର ବର୍ଷ ରଜ ଆସିବ ପୁଣି ଆମେ କୋଉଥିରେ ଭାଗ ନୋବୁ? ଏମିତି ସେଇ ପ୍ରତିଯୋଗିତା ନା ଯୋଉ ମହୋତ୍ସବ ଟା ଯୋଉ କଲେ ଏଇଟା ଗୋଟେ ଭଲ ହେଲା ରଜଟା ଆମର ଆହୁରି ଆଗକୁ ଆଗକୁ ବଢିବ।
ହୁଁ ହୁଁ। ଏମିତି ଆଉ ରଥଯାତ୍ରା ତମ ଆଡେ ହୁଏ କଣ କହିଲ?
ରଜରେ ବର୍ଷା ହେଇଥିଲା ତମ ଆଡେ?
ଓହୋ ବର୍ଷା ରଜ ବର୍ଷା କଥା କୁହନି କୁହନି ଏମିତି ଠିକ୍ ତିନିଟା ଚାରିଟା ବେଳକୁ ଫାଷ୍ଟେ ରଜ ଦିନ ଏତେ ଘଡଘଡି ବର୍ଷା ଆସିଲା ଯେ ସେ କରେଣ୍ଟ ପଳେଇଲା। ଆଉ ସବୁ ଓଦା ଓଦି ହେଇଗଲେ ସବୁ ଗଲା ସବୁ ଆଉ ଯୋଉ ପ୍ରୋଗ୍ରାମ ଥିଲା କରିବା ପାଇଁ ଆଉ କରିହେଲାନିହିଁ। ତା ପରଦିନ ପ୍ଲାନିଂ ହେଲା ଯେ ଦିନ ବେଳା ହବ ଆଉ ରାତି
ହୁଁ ହୁଁ ହଁ ଭଲ କରିଚ ସେମିତି।
ତମ ଆଡେ ରଥଯାତ୍ରା ହୁଏ?
ହଁ ରଥଯାତ୍ରା ଏଠି ବଢିଆ ହୁଏ ନା ଏଠି ମାନେ ରଜରେ ପଛିକା ନୂଆ ନ ପିନ୍ଧିଲେ ଆଡଯେଷ୍ଟ କରିଦେବେ କିନ୍ତୁ ରଥଯାତ୍ରାରେ ପକ୍କା ନୂଆ ପିନ୍ଧିବେ ସବୁ ଛୁଆ ବଡ ସମସ୍ତେ। ରଥଯାତ୍ରା ଟା ଏଠି ବହୁତ ମାନେ ମାନୁଚନ୍ତି ଏଁ ଛୋଟ ଛୋଟ ଛୁଆ ମାନଙ୍କଠୁ କି ଯୋଉ ଟା କି ବଡ଼ ଲୋକ ପର୍ଯ୍ୟନ୍ତ ସାତ ଆଠ ଜାଗାଟେ ରଥ ଯାତ୍ରା ଆମର ହୁଏ ସେ ଛୋଟ ରଥ ଗୋଟେ କରିଥିଲେ ଗଲା ବର୍ଷ ପୁରା ଛୋଟ। ଛୋଟିଆଟିଏ କରିଥିଲେ ସେଇଟାକୁ ସେ ଛୋଟ ରଥ ଟା ଦେଖିବା ପାଇଁ ବୋଉହୁତ ଲୋକ ଯାଇଥିଲେ। ଆଉ ବଡ ରଥ ବି ହେଇଥିଲା ତିନିଟା ଲେଖାଏ ରଥ ସବୁ ଠିକରାହୁଏ। ଗୋଟେ ଗୋଟେ ଜାଗାରେ ଯୋଉ ମାନେ ମାନେ ଛୁଆ ଛୁଆ ସେମାନେ ଗୋଟିଏ ରଥରେ ତିନି ଠାକୁରଙ୍କୁ ବୁଲାନ୍ତି ଆଉ ଯୋଉ ମାନେ ବଡ ବଡ ମନ୍ଦିର ଯୋଉଠି ଅଛି। ସେମାନେ ତିନିଟା ରଥ ବାହାରି କରନ୍ତି। ଆଉ ରଥଯାତ୍ରା ଥିବ ଗୋଟେ ଦିନ ସେଇ ଯୋଉ ସଫେଇ କର୍ମଚାରୀ ମାନେ ରାସ୍ତା ସଫ ସଫା କରନ୍ତି ଆଉ ରାସ୍ତାର ଦିଇ ସାଇଟି ରେ ବ୍ଲିଚିଂ ପାଉଡର ପକା ହୁଏ। ଉ କୋଉଠି କଣ ଯଦି ଖାଲ ଢିପ ଥିବ ତାକୁ ସଜାଡ଼ନ୍ତି ଯେମିତି ରଥ ଗଲା ବେଳେ କିଛି ବି ଅସୁବିଧା ହବନି। ପୋଲିସ ମାନେ ବହୁତ ଜଗନ୍ତି। ଏମିତି ଆମର ଭଲ ହୁଏ ରଥଯାତ୍ରା। ତମର କଣ କେମିତି ହୁଏ?
ଆମର ବି ହେଁ ମିତି ଭ ଭଲସେ ରଥ ହୁଏ ସବୁ ପ୍ରାୟ ଗୋଟେ ଗୋଟେ ଜାଗାରେ ଗୋଟେ ରଥ କରନ୍ତି କୋଉଠି ତିନିଟା ରଥ କରନ୍ତି। ତିନି ଠାକୁରଆଙ୍କ ତିନି ରଥରେ ଯିବା ପାଇଁ। କିନ୍ତୁ ଆମର ଗୋଟିଏ ରଥ କରନ୍ତି ଗୋଟିଏ ରଥରେ ତିନି ଠାକୁରଆଙ୍କ ଯାଆନ୍ତି ବୋଲେ ଥ ଆମର ଏ ବର୍ଷ ନୂଆ ହଉଚି ଆଗରୁ ଯୋଉ ରଥ ଥିଲା ହେଟା ବର୍ଷା ପାଣି ଖାଇଖାଇ ପୁରା ଖୁତରିକି ଭାଙ୍ଗିଗଲା ଆଉ ଠାକୁର ତ ଯାଇପାରିବେନି। ସେଥିରେ ନୂଆ ସ୍ୱତନ୍ତ୍ର ତିଆରି ଚାଲିଚି। ନୂଆ ହେଇସାରିଲା ପରେ ଗୋଟେ ସ୍ୱତନ୍ତଣ୍ଣ ନେତ୍ର ଉତ୍ସବ ହବ ଠାକୁରଙ୍କର ପୁଣି ଦେବ ସ୍ନାନ ପୂର୍ଣ୍ଣିମାାରେ ଗାଧେଇକି ନବ ଯୌବନ ଦର୍ଶନ ଦେବେ। ରଥଯାତ୍ରାରେ ଭୋଜି ହବ ବହୁ ଚାରି ପାଞ୍ଚଟା ଗାଁ ର ଲୋକ ଆସିକି ବହୁତ ଲୋକ ହୁଅନ୍ତି ଭଲ ଡା କୁର ଟେ ବାଜା ଫାଜା ଆସି କଲ ବହୁତୁ ଖୁସି ଲାଗେ ରଥଯାତ୍ରା ଠା ଠାକୁରଙ୍କ ପାଇଁ ଯାଇ ପହଞ୍ଚି ଠାକୁରଙ୍କୁ ଟିକେ ରଥ ଟାଣିଲେ ବହୁତ ଆତ୍ମା ଟା ବି ଶାନ୍ତି ଲାଗେ ଆଉ ଠାକୁରଙ୍କୁ ସେଇ ରଥ ଉପରେ ଦର୍ଶନ କଲେ ଗୋଟେ ଆତ୍ମାତୃପ୍ତ ହେଇଯାଏ।
ହୁଁ ତାପରେ ମନ୍ଦିର ମନ୍ଦିର ଭିତରେ ଆମେ ସବୁବେଳେ ଠାକୁରଙ୍କୁ ଦେଖୁଛେ ଦୂରରୁ ବାହାରୁ ଯୁହରହଉଚେ ଯାହା କହୁଛେ କିନ୍ତୁ ତତକା ତାଙ୍କୁ ଆମେ କଣ ଛୁଇଁ ପାରୁଛ କି?
ନାଇଁ ପାଖରେ ଆମେ ସିଏ ଏଇଟା ବା କୁହନ୍ତି ଭଗବାନଙ୍କର ଭକ୍ ତର ମିଳନ ହୁଏ ଏଇ ରଥଯାତ୍ରାରେ। ମାନେ ଭଗବାନ ଆମେ ଯାଏ ତାଙ୍କୁ ଦର୍ଶନ କରିବାକୁ ତାଙ୍କ ପାଖକୁ କିନ୍ତୁ ଏଇ ରଥଯାତ୍ରା ସିଏ ଆମ ପାଖକୁ ଆସିବା ଆମ ସବକୁୁ ପାଖକୁ ଦର୍ଶନ ଦେବା ପାଇଁ।
ମାନେ କୋଉ ମାନେ କୌଣସି ଦେବାଦେବୀ ଏମିତି ଏଇଟା ନାହିଁ କେବଳ ଏଇ ଜଗନ୍ନାଥ ଙ୍କର ଅଛି ଯିଏ କିି ସିଏ ଆମକୁ ଆସନ୍ତି ମାନେ ଦେଖା ଦେବା ପାଇଁ। ଆଉ ସେଇ ରଥଯାତ୍ରା ଟାଙ୍କି ରଥଯାତ୍ରା ଦିନ ଯୋଉ ତାଙ୍କୁ ଆମେ ଦୌଡି ଧରିକି ଭିଡୁଛେ ଜାଣିକି ଆମେ ତାଙ୍କୁ ଛୁଇଁଲେ ନା ନାଇଁ?
ହୁଁ।
ସହିତ ସେଇଟା ପାଇଁ ଲୋକମାନେ ବର୍ଷ ଟାଙ୍କୁ ଅନେଇକି ଥିବେ ନହେଲେ ବର୍ଷ ଟାଙ୍କୁ ଆମେ ଯାଇକି ମନ୍ଦିର ବାହାରେ ମନ୍ଦିର ଭିତରେ ଗଲେ ବି ଠାକୁରଙ୍କୁ ଆଉଛଇଁ ପାରୁଛେ କି ଦୂରରୁ ଯୁହାର ହେଇକି ଆସୁଚେ।
ହୁଁ ତାଙ୍କର କରୁଣା ଉପାର ତାଙ୍କ ବିନା ଗତି ନାହିଁ ସି ହିଁ ସର୍ବ ସବୁ ଠାକୁରଙ୍କର ସର୍ବ ଇଏ ସିଏ ସବୁ ଜାଣନ୍ତି। ତାଙ୍କୁ ତାଙ୍କ ବିନା ତ ଦିନ ରାତି ହୁଏନି।
ଆଉ ତମେ ପୁରୀ ଯାଇଥିଲ ବି କେବେ ରଥଯାତ୍ରାରେ ଦେଖିବା ପାଇଁ।
ନାଇଁ ତାଙ୍କ ସେଇ ସୌଭାଗ୍ୟ କାହିଁ ମହାପ୍ରଭୁ ଜଗନ୍ନାଥ ଆମକୁ ଦେଇନାହାନ୍ତି କେବେ ଯଦି ଦିଅନ୍ତେ ଟିକେ ଯାଆନ୍ତୁ ବହୁତ ଇଚ୍ଛା ଅଛି। ଆଉ ଏତେ ଲୋକ ସମାଗମ ହଉଛି ଯେ ଦେଖିକି ଯିବାକୁ ବି ଭୟ ଲାଗୁଛି। କାଁ ନା ତମେଠିଆ ହେଇ ପାରିବନି ଛୋଟ ଛୁଆକୁ ନେଇକି ସେଠି କୋଉଠି ରହିବ ଛୁଆ ହଜିଯିବ ନିଜେ ହଜିଯିବ। କଲେ ପ୍ରଭୁ ତ ସେମିତି କରରେଇବେନି ତ ତଥାପି ମନରେ ଭୟ ସଞ୍ଚାରିତ ହଉଛି ବଲେ ଟିକେ ଯିବାକୁ ସାହସ
ହଁ ଦଳା ଚକଟା ଆଉ ନା ବେଶୀ ବେଶୀ ଦଳା ଚକଟା ହେଇଯାଉଛନ୍ତି। ସେଇଥିପାଇଁ ତାପରେ ମୁଁ ବି କାହିଁ କେବେ ମାନେ ଯାଇନି ରଥଯାତ୍ରା ଦେଖିବା ପାଇଁ ପୁରୀ କିି। ଭାରି ଇଚ୍ଛା ଯିବା ପାଇଁ କିନ୍ତୁ। ଡର ଲାଗୁଛି ଯୋଉ ଏତେ ଲୋକ ମୋବାଇଲ ରେ ଟିଭି ରେ ଦେଖିକି ନା ଡର ଲାଗୁଛି ନାଇଁ ଅଲ। ସା ବବେଳେ ଯିବି ପଛେ ରଥଯାତ୍ରାରେ ଯିବିନି।
ହଁ ଏଇ ରଥଯାତ୍ରା ତ ଦେଖିକି ଡର ଲାଗୁଛି କଣ କହିଲୁ ଛୋଟ ଛୁଆଙ୍କୁ ନେଇକି ଏଠ ଗହଳି ମୁଁ ଯାଇଛି ବହୁତ ଥର କିନ୍ତ ଏତେ ଭିଡ ସେ ରଥଯାତ୍ରା ଦେବସ୍ନାନ ପୂର୍ଣ୍ଣିମାରେ ହେଉଛି ତେ ଠାକୁରଙ୍କୁ ଦର୍ଶନ କରେ କଣ ଖାଲି ତା ଲୋକ ଲୋକ ଦେଖିବ ଆଉ ବସି ଟିକେ ପାରିବନି କୋଉଠି ଜାଗା ନାହିଁ।
ହଁ! ଲକ୍ଷ ଲକ୍ଷ ଲୋକ ହେଠେ ଆଉ ଦଳା ଚକଟରେ ସବୁ ବର୍ଷ ମରି ଯାଉନାହାନ୍ତି କି ଲୋକ- କ ମାନେ
ସେମାନେ ଯୋଉମାନେ ତ ଯାଇଛନ୍ତି ମଜ ସେମାନଙ୍କ ଜୀବନ ଧନ୍ୟ ହେଇଯାଇଛନ୍ତି ତାଙ୍କରି ସେ ପାଖ- ଯାଇକି ତାଙ୍କର ପାଖେ ତାଙ୍କ ଜୀବନ ଯାଉଛି ସେମାନେ ଧନ୍ୟ ମନ କରିୁଥିବେ। ନା ମର ତ ସେଇ ସୌଭାଗ୍ୟ ନାହିଁ ନା। ହୋ ପ୍ରଭୁ ଯେବେ ଯୋଗ ଟାଣିବେ ତାଙ୍କ ପାଖକୁ ଆମେ ଯିବା।
ହଉ ଦେଖାଯାଉ ଯିବା ନହେଲେ ଗୋଟେ କହୁନ କୋଉଦିନ ଏଇ ବର୍ଷ ରଥଯାତ୍ରା ହେଲା। କି ନହେଲେ ଆସନ୍ତା ବର୍ଷ ଏଇ ବର୍ଷ ଟାକୁ ଗୋଟେ କରୁନା ଯିବା।
ଦେଖିବା ଉ ଜଗନ୍ନାଥ ପ୍ରଭୁ ଯଦି ଚାହିଁବେ ନିହାତି ଯାଇହବ।
ହଁ ସିଏ ଚାହିଁବେ ଆମେ ବି ଟିକେ ଚାହିଁବା ଗୋଟେ ଗାଡି ଫାଡି କରିବା କି ନହେଲେ ଗାଡିରେ ଯାଇ ନହେଲେ ବସ ହେଲା କି ଯେମିତି ଆମର ସୁବିଧା ହଉଛି ଏଁ ଆଉ ଜଣେ ଦି ଜଣ ସାଙ୍ଗ ହୁଅ ମୁଁ ଏପଟୁ ଜଣେ ଦି ଜଣଙ୍କୁ ଦେଖୁଛି ସାଙ୍ଗ ହେଇକିନା ଯିବା।
ହଉ ଦେଖିବା ଯିବା ଯିବା ଯିବା।
ରଥ ଯାତ୍ରାରେ ଯିବା ନହେଲେ ନାଇଁ ଯଦି ବି ସେଇଟା ନ ହେଇପାରେ ନହେଲେ ବାହୁଡାକୁ ଦେଖିବା। ଯାହାବି ହେଲେ କିନ୍ତୁ ମୁଁ ଭାବୁଛି ଏ ବର୍ଷ ଟିକେ ଯିବା ପାଇଁ।
ହଁ ଯିବା।
ହ
ଆଉ ଆଉ ଖିଆପିଆ ସରିଗଲାଣି?
ହଁ ହଁ ସରିଲାଣି।
ହଁ ହଁ ଆଉ କଣ କୁହ? ଆଉ କଣ ପର୍ବପର୍ବାଣି ତମ ଆଡେ ଭଲ ପାଳନ ହୁଏ?
ଆମର ତ ଏବେ ଯାଇଛି ଶୀତଳ ଷଷ୍ଠୀ। ଏଇ ଦିନେ ଦୁଇ ଦିନ ତଳେ ଗଲାନିକି ଶୀତଳ ଷଷ୍ଠୀ ତମ ଆଡେ ହୁଏ?
ହଁ ଆମ ଆଡେ ଶୀତଳ ସଷ୍ଠି ହୁଏନି! ଆମ ଗାଁ ପାଖରେ ଗୋଟେ ଗାଁ ଅଛି ଇଏ ସେଇ ମନ୍ଦିରରେ କରନ୍ତି।
ଏଠି ଶୀତଳ ସଷ୍ଠି ବହୁତ ବଡ ଆକା ଆକାରେ ହୁଏ ପୁରା ମାନେ ଯୋଉ ପ୍ରସେସନ କରନ୍ତି ବାହାଘର କରନ୍ତି। ଉଁ ଚାରିଆଡେ ପୁରା ବଜାରଟା ଯାଙ୍କ ବୁଲା ହୁଏ ପୁଣି ସେ ଯୋଉ ପ୍ରସେସନ କରନ୍ତି ମାନେ ଏତେ ବଢିଆ କରନ୍ତି ତା ଦେହରେ କାଳି ବେଶ ହେଇଥିବେ। ଉଁ ଶିବଙ୍କର ବେଶ ହେଇଥିବ। ହଁ ଆଉ ସେ ଯୋଉ ସମ୍ବଲପୁରୀ ଶିଙ୍ଗ ବାଜା ମାଦଳ ବାଜା। ଘଣ୍ଟପାଟି ସବୁ ଆସନ୍ତି ପୁରା ମାନେ ବଡ ଧରଣର ପୁରା ହୁଏ ଶୀତଳ ଷଷ୍ଠୀ ଯାତ୍ରା ଟା ଏଠି।
ଉଁ ହୁଁ।
ପୁରା ବଡ ମାନେ ରଥ ସଜାଇଥିବେ ଯୋଉ ଶିବ ପାର୍ବତୀ ଆସିବେନି କି ଫୁଣି ବାହାଘର ପରେ। ସେଇଟା ବଡ଼ ଅ ପରି ସଜେଇଥିବେ ପୁରା ଏତେ ସୁନ୍ଦର ବାଗରେ ଗାଡିକୁ ସଜେଇଥିବେ ସବୁ ରଥ ଭଳିଆ ସେଇଟାକୁ ଦେଖିବା ପାଇଁ ବହୁତ ଲୋକ ହୁଅନ୍ତି। ଆଉ ଶୀତଳ ଷଷ୍ଠୀ ପାଇଁ ବି ଏଠି ମିନା ବଜାର ପଡେ ମାସେ ଆଗରୁ ପଡେଇବ। ହଁ କୋଡିଏ ଦିନ ହଉ କି ପଚିଶ ଦିନି ହଉ ପୁରା ଏମିତି ଏଇଥରକ ତ ବାଇଶ ଦିନ ପୁରା ପଡିଲା ମୀନା ବଜାର। ଶୀତଳ ଷଷ୍ଠି ଲାଗି! ଆଉ ଗୋଟେ ମେଲୋଡି ପାର୍ଟି ପଡିଥିଲା ସାସଂ ସାଂସ୍କୃତିକ କାର୍ଯ୍ୟକ୍ରମ ସବୁ ହଉଥିଲା ଛୋଟ ଛୋଟ ଛୁଆ ମାନେ ନାଚୁଥିଲେ ଭଲ ହଉଥିଲା ଶୀତଳ ସଷ୍ଠି ଟା ଏଠି ଭଲ କରନ୍ତି ଟିକେ।
ହୁଁ ଆମର ବି ଶୀତଳ ଷଷ୍ଠୀ ହୁଏ ମୁଁ କେବେ ଯାଇନି ଶୀତଳ ଷଷ୍ଠୀ ଦେଖିନି କୋଉଠି ଇଁ ଦେଖିବା ପାଇଁ ବହୁତ ଇ ଛା କାଇଁ ସେ ପ୍ରଭୁଙ୍କର ଇଚ୍ଛା ପ୍ରଭୁ ଚାହିଁଲେ ତାଙ୍କ ପାଖକୁ ନେବେ ତାଙ୍କ ପାଖକୁ ଦର୍ଶନ କରିହବ। ତାଙ୍କ ଇଚ୍ଛାରେ ସବୁ ତ ଚାଲେ ଦେଖିବା କେବେ ହଉ।
ଏଇଟା ଏଇଠି ଆମର ମନ୍ଦିର ଟା ପୁରା ପାଖରେ ସେଥିଲାଗି ଯାଉ ଭାରି ଆଉ। ହଁ ହଉ ହଉ ରଖୁଛି ପରେ କଥା ହବା ଟିକେ। ହଁ ହଁ
ଠିକ୍ ଅଛି।